ହାଲୋ। ହାଲୋ।
ହଁ କୁହନ୍ତୁ। ନ୍ତୁ କୁହନ୍ତୁ ଏ ବସିକି ଟିକେ। କାମ କରୁଛି ଆଉ ଘର କାମ ଆଉ।
ଓହୋ ବର୍ଷା ହଉଛି ନା ଆପଣଙ୍କ ଆଡେ?
ହଁ ଆମ ଆଡେ ବା ବର୍ଷା ସକାଳୁ ହଉଛି ଯେ କୁହନ୍ତୁନି। ଆଉ ତମ ଆଡ଼େ ବର୍ଷା ହଉନି?
ହଁ ବର୍ଷା ତ ସକାଳୁଠୁ ଲାଗିଚି ଜୋରେ ଛାଡିବାର ନାହିଁ।
ଓହୋ ତୁମ ଗାଁ ଟା କୋଉଠି?
କଣ କହିଲେ?
ଆପଣଙ୍କ ଘରଟା କୋଉଠି?
ଢେଙ୍କାନାଳ।
ଟାଉନୁ?
ନାଇଁ ନାଇଁ ଗାଁ। ଗୋଡ଼ା ପେଙ୍ଗୁଆ ଗାଁ।
ଗୋଡା ପିଙ୍ଗୁଆ?
ଆପଣଙ୍କର?
ଆମ ଘର ଭୁବନ ପାଖେରେ।
ଓହୋ।
ଆଉ ବର୍ଷାରେ କଣ କଣ ସବୁ କରୁଛନ୍ତି? ଆଜ୍ଞା।
ବର୍ଷାରେ ତ କୁଆଡେ ଘରୁ ବାହାରି ହଉନି କି ଯାଇ ହଉନି ଘରେ ବସଛୁ।
ହଁ, କଣ ଖିଆ ପିଆ କରିଛନ୍ତି?
ଖିଆ ଏବେ ପରଟା ହେଇଥିଲା ପରଟା ଡାଲମା ଖାଇଛୁ।
ଅଁ ହଁ। ମୁଁ ସନ୍ଧ୍ୟାବେଳେ ଚା, ଚୁଡା, ବିସ୍କୁଟ ଖା ପକେଇ ଖାଇଛି ଆଉ।
ଉଁ ହୁଁ।
ଏଇଆ ଆଉ ଆଉ କଣ କୁହନ୍ତୁ? ରାତିକି ରୋଷେଇ?
ରାତିରେ ରୋଷେଇ ମାମା କରିବେ।
ଉଁହୁଁ, ତମେ ପଢୁଛ?
ହଁ, ଏଇ ବର୍ଷ ଗ୍ରାଜୁଏସନ୍ ସାରିଛି।
କୋଉ କଲେଜରେ ପଢୁଥିଲ?
ପିଙ୍ଗୁଆ।
ଉଁ, ହୁଁ ତୁମ ନାଁ କଣ?
ମୁଁ ନାଁ ପୂଜା। ପୂଜାରାଣୀ ସାହୁ।
ପୂଜାରାଣୀ
ସାହୁ।
ଅଁ ହଁ, ଆଉ ତୁମ ଗାଁରେ କଣ କଣ ମୁଁ ହାଉସୱାଇଫ୍, ମୁଁ ଟେଲରିଂ କାମ କରେ ଆଉ, ଏଇଆ ଆଉ। ଆଉ କଣ କୁହନ୍ତୁ?
ହଁ ରଜରେ କୁଆଡେ ବୁଲାବୁଲି କରିବାକୁ ଯାଇଛନ୍ତି ନା ନାଇଁ?
କୁଆଡେ ଆଉ ଯାଇନି। ମୋ ଦେହ ତ ଖରାପ ଥିଲା ଆଉ କୁଆଡେ ଏ ବର୍ଷ ଯାଇନି। ଛୁଆମାନେ ଯାଇଥିଲେ ମାମୁଁ ଘର। ମୁଁ ଘରେ ରହିି ଥିଲି ଆଉ ବର୍ ଏ ବର୍ଷ। ଏଇତ ରଜରେ ବର୍ଷା ଦେଖୁନ କେତେ ଜୋରରେ।
ହଁ।
ଆଉ କୁଆଡେ ଯାଉଛି। ଦେହ ପାହ ଟିକେ ମୋର ଭଲ ନଥିଲା ତ ମୁଁ ଘରେ ଥିଲି ଆଉ। ତା ପୂର୍ବରୁ ବୁଲାବୁଲି କରିକି ସବୁଆଡେ ଆସିଥିଲୁ। କପିଳାଶ ଯାଇଥିଲୁ, ଧବଳେଶ୍ୱର ଯାଇଥିଲୁ। ଆଉ ବିରଜା ଯାଇଥିଲୁ। ଏବେ ରିସେଣ୍ଟଲି ଯାଇଥିଲୁ ବିରଜା ବୁଲି ବୁଲା କି ଆସିଥିଲୁ। ଏଇଆ ଆଉ।
ହେଲୋ।
ହଁ କୁହ। ଟିକେ ନେଟୱାର୍କ ଅପଡାଉନ ହଉଛି।
ବର୍ଷା ଟା ହଉଛି ତ ହ ସେଇଥିପାଇଁ। ସେଇପାଇଁ ହବ ଆଉ।
ହୁଁ ହୁଁ।
ଆଉ ରାତିରେ କଣ ରୋଷେଇ?
ରାତିରେ ଆଜି ମୋ ଝିଅ କଣ ତାର ବିରିୟାନୀ ବନଉଚି।
ହୁଁ।
କରିବା ଭେଜ୍ ବିରିୟାନୀ ମ ଆଇଁଷ ନୁହେଁ ବର୍ଷା ତ ହୋଉଚି କୁଆଡେ ଯିବ ଯାହା ପରିବାପତ୍ର ଅଛି ମିଶେଇକି ଗୋଟେ କରିଦଉଚି ଆଉ।
ଓଁ ହୋ।
ଆଉ ତମ ମାମା କଣ ବନେଇଚନ୍ତି?
ମାମା କଣ ମାମା ଜନି ମୁଁ ଛାତ ଉପରେ ବସିଚି ତ।
ଛାତ ଉପରେ ବସିଚ ବର୍ଷା ହଉନି?
ବର୍ଷା ଟା ମାନେ ମାନେ ପାହାଚ ଉପରେ ଯୋଉ ବର୍ଷା
ହୁଁ। ଆଉ କଣ ଖବର ସବୁ କେତେବେଳୁ ବର୍ଷା ଲାଗି ରହିଛି?
ଦିିି ତିନି ଦିନ ହେଲା ତ ଲାଗିରହିଛି ଛାଡୁନି।
ଯାହା ଟିକେ ଛାଡୁଥିଲା ଆଜି ବେଶୀ ହଉଛି।
ହଁ ଆଜି ତା ଛାଡୁନି ରାତି ସାରା ଏ ମାନେ ଜୋସୋର ହେଇଛି ରାତି ସାରା ବନ୍ଦ ନାହିଁ ବର୍ଷା।
ହଁ ବା। ଆଉ କଣ କୁହ ଆଉ ରଥ ରଜରେ କୁଆଡେ ଯାଇଥିଲା ତମେ ବୁଲି?
ରଜରେ ଗାଁ ତ ସବୁ ଦୋଳି ଫୋଳି ଲାଗେ ଫସନ ପରିକା ପୁରା ହୁଏ। ତାପରେ ଛୁଆ ମାନେ ସବୁ ତାଙ୍କ ଭିତରେ କମ୍ପୀଡିସନ୍ ହୁଏ।
ରଜ ମହଉତ୍ସବ ପଡିଥିଲା ବୋଧେ ପିଙ୍ଗୁଆରେ?
ରଜ ମହୋତ୍ସବ ଏଠି ଆମ ଗାଁରେ ବି ହୁଏ।
ହୁଁ ହୁଁ। ତମଗାଁ ଟା ପିଙ୍ଗୁଆ ପ୍ରପର ପିଙ୍ଗୁଆ?
ନା ନା ଘ
ହୁଁ ହଁ। ସେଠି କଣ ତମ କାଷ୍ଟ ଖାଲି ଅଛି ନା ଅଲଗା କାଷ୍ଟ ଅଛନ୍ତି।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
ହୁଁ ବ୍ରାହ୍ମଣ ଲୋକ ଅଛନ୍ତି ହେଠି?
ନାଇଁ ବ୍ରାହ୍ମଣ ମାନେ ବେଶୀ ନାହାନ୍ତି ଆପଣଙ୍କର ବ୍ରାହ୍ମଣ କି?
ହୁଁ।
ହଁ ହଁ।
ଆମର ଗୋଟେ ଝିଅ ଖୋଜୁଛୁ ଠିକ୍ କରୁନ।
ଝିଅ ଖୋଜା ତ ଚାଲିଚି ଚାରିଆଡେ ନା।
ହୋଉ।
ହଁ ଆଉ।
ସେଇ ଭଳି ଚାଲିଛି ଆଉ।
କଣ କହିଲେ?
ହଁ ମୋ ଝିଅ ତ ଖୋଜା ଚାଲିଚି ଆଉ କଣ କରିବା।
ହଁ କାହା ପାଇଁ କରିଚନ୍ତି?
ଏ ମୋ ଭାଇ ପାଇଁ।
ହୁଁ।
ଏମିତି ଆଉ ଆଉ କଣ କୁହନ୍ତୁ? ଆଉ କଣ କଣ ରୋଷେଇ ତମକୁ ବନେଇ ଆସେ?
ମାମାଙ୍କ ସହିତ ମାନେ ଟିକେ ଟିକେ ସାହାଯ୍ୟ କରେ ପଢୁଥିଲି ତ ହେତି ପାଇଁ ଏମତି କିଛି କରେନି।
ହୁଁ
ହଁ କୁହନ୍ତୁ?
ହାଲୋ କଲେଜରେ କଣ ନେଇଥିଲ ହଁ ଆର୍ଟସ୍ ନା ସାଇନ୍ସି?
ଆର୍ଟସ
ଗ୍ରାଯୁଏସନ ସରିନି।
ଗ୍ରାଜୁଏସନ ସରିଛି ଏ ବର୍ଷ।
ତାପରେ କଣ କରିବ ବୋଲି ଭାବିଛ?
ତା ପରେ ସେ ଟିଚିଂ ଲାଇନରେ ଯିବାର ଅଛି। ହୁଁ।
ପଢ ଭଲ ହବ କୋଉଠି ପଢିବ ଏଇନୁ? କଟକ ନା ଭୁବନେଶ୍ୱର କୋଉଠି
ପଢିବା କଉଠି ଆଉ।
ଆଉ ତମେ ଭାଇ ଭଉଣୀ କେତେ ଜଣ ତମେ?
ଆମେ ଚାରି ଜଣ ଭାଇ ଭଉଣୀ।
ହୁଁ ହୁଁ ତମେ କେତେ ନମ୍ୱର?
ମୁଁ ବଡ଼।
ହଁ ତମେ ବଡ ତମଠୁ ସବୁ ସାନ ନା?
ହୁଁ।
ଓହୋ। ଆଉ?
ଆପଣଙ୍କ ଝିଅ ସିଏ କଣ କରନ୍ତି?
ସେ ବର୍ଷ ଟେନ କ୍ଲାସ ପରୀକ୍ଷା ଏକ୍ସଜାମ ଦେଇଛି ଫର୍ମ ପଡିଛି ତାର କଲେଜ ପାଇଁ ଆଉ ସାଇନ୍ସ କରିବ ସେ ସି ବି ଏସ ପଢୁଥିଲା ତ
ହଁ।
ହୁ ସାଇନ୍ସ କରିବ
ହୁଁ।
ଆଉ କଣ କରିବା। ଏଇଆ ଆଉ କାଲି କଣ ବାହାରିବ କହୁଛି କହୁଛନ୍ତି ଵା ଅଲନାଇନ ରେ ଆସିଯିବ କୋଉଠିକ ଯୋଉ ଲି ଚିରୁ ପଡିଛି।
ଯୋଉଠି ଆସୁଥିବ ସେଇଠି କରିବା ଆଉ।
ହଁ। ଆଉ କଣ କୁହନ୍ତୁ?
ଆପଣଙ୍କ ଘରେ ଆଉ ସବୁ କିଏ କିଏ ଅଛନ୍ତି?
ଆମେ ଆମେ ଦି ଜଣ ଆମର ଛୁଆ ଦି ଜଣ ଆଉ। ଝିଅ ଦି ଜଣ ଆମେ ସ୍ୱାମୀ ସ୍ତ୍ରୀ ଦି ଜଣ ଆଉ। ଆଉ କେହି ନାହାନ୍ତି ଶଶୁର ମରିଗଲେଣି ଶାଶୁ ନାହାନ୍ତି।
ଆଉ ତମ ବାପା ଘରେ ସବୁ?
ବାପ ଘରେ ସମସ୍ତେ ଅଛନ୍ତି ବାପା ବୋଉ ଭାଇ ଆଉ କିଏ ଭଉଣୀ ତ ବାହା ହେଇଯାଇଛନ୍ତି ଆଉ।
ଗୋଟିଏ ଭାଇ ତମର?
ହଁ ସେଇ ଭାଇ ପାଇଁ
ସେ ଜିନ୍ଦଲ ରେ ସୁପରଭାଇଜର ଅଛନ୍ତି ଆଉ ଆମର ପୂଜା ପୁରହିତ କାମ କରୁଛନ୍ତି।
କୋଉଠି?
ଜିନ୍ଦଲ।
ଏଇ ଯୋଉ ଯାଜପୁର ଲାଇନି?
ଯାଜପୁର ଜିନ୍ଦଲ ହଁ।
ସେଠି କଁ କରନ୍ତି
ସୁପ ସୁପରଭାଇଜର ଥିଲେ ତୁ ତାଲ। ଧୋଇଦଲେ ପଡିବ ଏଇଆ ଆଉ। ଆ। ଗୋଟେ ସ୍ପିକର ନାହିଁ ନା।
ପାଇଲା। ହଁ ଯିବାକୁ କଥା ହଉଥିଲେ ହଉ ଆଉ କଣ କୁହନ୍ତୁ, ଆଜି ବି ଏବେ ବି ବର୍ଷା ହଉଚି ଆମ ଆଡେ, ତୁମା ତୁମ ଆଡେ ବର୍ଷା ହଉଚି ନା?
ହଁ ବର୍ଷା ଏଇନା ଜୋର ହଉଥିଲା ଏଇନା ଟିକେ ଛାଡିଚି।
ଆମ ଆଡେ ଜୋର ଏଇନେ ହଉଚି ଆଉ।
ହଁ।
ଓହୋ ତମ କଲେଜରେ ଭଲ ପାଠ ପଢା ହୁଏନା?
ହଁ ପଢା ହୁଏ ଭଲ।
ଅ ହ ଆଉ କୋଉ କୋଉ ସବଜେକ୍ଟଟରେ ତୁମର ଭଲ ହୁଏ?
ମୋର ସାଂସ୍କ୍ରିଟି, ଓଡ଼ିଆ।
କିଟା ଭଲ ହୁଏ ଯଦି ସାଂସ୍କ୍ରିଟି ଉପରେ ପି ଜି କରିଦବ ଭଲ ହବ।
ଯୋଉ ପ୍ଲସ୍ ଥ୍ରୀ ଟା ଓଡ଼ିଆ ଅନର୍ସ ପା ଯାଇଥିଲା ନା
ଆଚ୍ଛା, ହୁଁ ନାଇ ସାଂସ୍କ୍ରିଟ ଟା ଯଦି ଭ ଭଲ ପଇସା
ନା ଏଠି ସାଂସ୍କ୍ରିଟ ସବଜେକ୍ଟ ନାହିଁ ନା, ଫିଙ୍ଗର୍ ନାହିଁ, ଓଡ଼ିଆ ଟା ରହିଯାଇଥିଲା।
ହଁ। ହ।
ହୁଁ।
ଆଉ। ଉଃ ଏଇ ଯୋଉ ଗରମ ହଉଥିଲା ଯାହା ହଉ ବର୍ଷା ହେଲାରୁ ଟିକେ ଥଣ୍ଡା ଲାଗିଲା ଆଉ।
ଏମିତି ବର୍ଷା ହେଲା ଟିକେ ଘରୁ ବାହାର କରେଇ ଦଉନି।
ବାହାର କରେଇ ଦଉନି ଆଉ, ନଈବଢି କରିବ ବୋଧେ ଆଉ। ଯାହା ଜଣା ପଡ଼ିଲାଣି ଆଉ।
ହୁଁ ଆଉ ରଥଯାତ୍ରାକୁ କୁଆଡେ ଯିବେ ନା ନାଇଁ ପୁରୀ?
ହଁ ମ ରଥଯାତ୍ରାରେ ତ ବର୍ଷା ହବ ଆଉ କୁଆଡେ ଯିବା।
ହୁଁ।
ଆମର ତ ଏଇଠି ରଥଯାତ୍ରା ହଉଛି ଭୁବନରେ।
ହଁ।
କୁଆଡେ ଯାଉଛୁ।
କଁ କହିଲେ?
ମୁଁ କହିଲି ଏଇଠି ଯୋଉ ରଥଯାତ୍ରା ହଉଛି ଦେଖୁଚୁ ଆଉ।
ହୁଁ।
ଆଉ କିଏ ଏଇ ବର୍ଷା ହଁ ପୁରୀ ଯାଉଚି ସବୁ ବର୍ଷ, ଆର ବ ର୍ଷ ଯାଇଥିଲୁ, ଏ ବର୍ଷ ଯାଇପାଇଲୁନି ର ଛୁଟିରେ ଟିକେ ଏବର୍ଷ ଏଇ କପିଳାସ ଗଲୁ ଧବଳେଶ୍ୱର ଗଲୁ। ଆଉ ସେ ଯୋଗୁ ଯାଇନଥିଲୁ ଆଉ। ଆଉ? ହୋଉ ତମେ ଯେତେବେଳେ ମୁଁ ଲଗେଇବି କଲ ଉଠେଇବ ଆଁ।
ହଁ ହୋଉ।
ହୋହ ହଁ ଦଶ ମିଣ୍ଟି।